ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଆଜ୍ଞା। କଣ କରୁଛନ୍ତି?
ଏଇଠି ସନ୍ଧ୍ୟା ସମୟ ହେଲାଣି ନା ଟିକେ ସନ୍ଧ୍ୟା ଦେଇବି ଘର ଘର ଝାଡୁ କରିକି ବସିଚି ଯିବି ସନ୍ଧ୍ୟା ଦେବି ଆଉ।
ଆଜ୍ଞା ଆଉ ବର୍ଷା ବର୍ଷା କେମିତି ହଉଛି ଆପଣଙ୍କ ପଟରେ?
ହଁ ବର୍ଷା ଜୋର ହଉଛି ସକାଳୁ ବର୍ଷା ହଉଛି ପୁରା।
ଆଜ୍ଞା ଆମ ଆଡେ ତ ପୁରା ବନ୍ୟା ହେଇଗଲାଣିି ବର୍ଷା ହେଇକି। ମାନେ ତିନି ଚାରି ଦିନ ହେଲାଣି ଏ
ସୋମବାର ରାତିରୁ ବର୍ଷା ହଉଥିଲା ଏ ପର୍ଯ୍ୟନ୍ତ ହଉଥିଲା କିନ୍ତୁ ଆଜି ଗୋଟେ ଦିନ ମାନେ ଯେ ଅ ମାନେ ଜମା ଛାଡୁନି ତ ଜୋର ହଉଛି ଟି କେ କମି ଯାଉଛି ଜୋର ହଉଛି କିନ୍ତୁ ବର୍ଷା ଟା ଜମା ଛାଡୁନି ଜମା ବନ୍ଦ ହଉନି।
ଆଜ୍ଞା ଆମପଟେ ତ ସେଇଆ ଆଉ ମାନେ ତିନି ଚାରି ଦିନ ହେଲାଣି ପୁରା ବର୍ଷା ଲାଗି ର ଅଛି ନା। ଘରୁ ବାହାରି ହଉଛି ନା କଣ ହଉଛି। ଆମର ଗୋଟେ ମ୍ୟାରେଜ ପାର୍ଟି ଥିଲା ଆମର ବି ସେଇ ମ୍ୟାରେଜ ପାର୍ଟିରେ ବି ଏମିତି ବର୍ଷା ହେଲା ଯେ ସବୁମାନେ ମୁଁ ଭାସିଗଲା ଭଳିଆ ଏଇଟିପ ରହିଁଗଲା।
ଗତକାଲି।
ଆଜ୍ଞା।
ହଁ ଗତକାଲି ଆମର ବି ଗୋଟେ ଥିଲା ଆମେ ଯେମତି ଯାଇପାରିଲୁନି ଏତେ ଜୋର ବର୍ଷା ହେଲା। ମୁଁ କିହିଲି ଗାଡି କରିକି ଯିବୁ କି କଣ କରିବୁ। ଆଉ କିନ୍ତୁ ବାହାଘରକୁ ଯାଇପାରିନୁ ଯେ ଆସନ୍ତା କାଲି ତାଙ୍କର ରିସେପସନ ସେଇ ଲୋକର। ଦେଖିବା ଯଦି ଟିକେ ଛାଡିବ ଯିବା ଆଉ।
ଆଜ୍ଞା ଖରା ଦିନ ଭଲ ଲାଗେ ନା ବର୍ଷା ଦିନ ଭଲ ଲାଗେ ଆପଣଙ୍କୁ?
ଉୁଁ ସବୁଦିନ ନିହାତି ଦରକାର ଖରା ଦରକାର ବର୍ଷା ଦରକାର। କିନ୍ତୁ ଜଳ ବହୁଳେ ସୃଷ୍ଟିନାଶ ଜଳ ବିହୁନେ ସୃଷ୍ଟିନାଶ। ଅଧିକା ବର୍ଷା ଟା ଭଲ ନୁହଁ ବନ୍ୟା ହବ ଆଉ କମ ବର୍ଷା ଟା ହେଲେ ମରୁଡି ଇ ଏ ସି ହବ ତେଣୁ ଫସ ଫସଲ ପାଇଁ ବୃଷ୍ଟିପାତ ଟା ନିହାତି ଦରକାର। ଆମ ଚାରିଆଡେ ସବୁଜମା ଆଉ ଆମର ଡ୍ୟାମ ରେ ଟିକେ ପାଣି ଭରପୁର ହେଇକି ରହିବ ଚାଷ ଜମିରେ ସେ ପାଣି ଗଡିବ। ପାଣି ଟା ରହଲେ ଆମେ ପାଣି ଟାକୁ ବ୍ୟବହାର କରିପାରିବା ତେଣୁ ଯ ବର୍ଷା ଦିନ ଭଲ ଆଉ ମତେ ସିନା ବର୍ଷାରୁ ଓଦା ହେବାକୁ ଭଲ ନୁହେଁ କି କାମ କ କିନ୍ତୁ ବର୍ଷା ଟା ଦର ଚାଷୀ ପାଇଁ ଦରକାର ଚାଷ ପାଇଁ ଦରକାର। ଆଉ କିନ୍ତୁ ଅଧିକା ବର୍ଷା ଟା ଭଲ ନୁହଁ। ଲୋକମାନେ ହଇରାଣ ହେଇଯାଏ ଧନ ଜୀବନ ନଷ୍ଟ ହବ ଇଏ ହବ।
ଆଜ୍ଞା। ହେଲେ ଆବଶ୍ୟକ ହିସାବରେ ଠିକ ଆଉ ଅଧିକ ହେଲେ ଆମର।
ହଁ ଆବଶ୍ୟକ ରୁ ପ୍ରତ୍ୟେକ ଜିନିଷ ଟା ଆବଶ୍ୟକ ରୁ ଅଧିକା ହେଲେ ଖରାପ ଆଉ ସବୁ ଜିନିଷ ଆବଶ୍ୟକ ରୁ ଅଧିକା ହେଇଗଲେ ଭଲ ନୁହଁ ଅତି ସର୍ବତ୍ର କହି ତମ ଆ ଅଧିକା ଜିନିଷ ଟା କଣ ଭଲ ଭଲ ନୁହଁ ଆଉ।
ଆଜ୍ଞା। ଆମର ବି ଏପଟେ ବି ତଳିଆ ଅଞ୍ଚଳ ହେରିକା ଯେତିକି
ଖରା ଗୋଟେ ଯେ ଯେତେବେଳେ ଚଉରାଳିଶ ପଇଁଚାଳିଶ ଡିଗ୍ରୀ ଖରା ହବ ଅସହ୍ୟ ଖରା। ସେତେବେଳେ ତ ଚଢେଇ ମାନେ ବି ଲେଉଠି ଯାଆନ୍ତି ଗାଈ ଗୋରୁ ବି ଲେଉଠି ପଡନ୍ତି। ହ ଏମତିକା ଆଉ ଛାତ ଉପରେ ଗଛ ଗୁଡାକ ଯେତ ଟେକା ପାଣି ରେ ଦେଲେ ବି ସେ ପାଣି ପାଏନି ଗଛ ସଫା ସବୁ ଶୁଖିଯାଏ।
ଆଜ୍ଞା। ଖରା ଦିନେ ଟିକେ ପାଣି ଖୋଜିଲା ବେଳକୁ ମାନେ ଟିକେ ବର୍ଷା ହବ ବୋଲି କି ମାନେ ଆମେ ଭା ବେଳକୁ ବର୍ଷା ଏମିତି ହଉଛି ଯେ ଏବେ ମାନେ ବନ୍ଦ ହବାର ଆଉ ନା ଗନ୍ଧ ଧରୁନି। କିନ୍ତୁ ଏଇ ଟାଇପ ର ହେଲେ ନା ଆମ ପାଇଁକା ବହୁତ ଖରାପ ଆଜ୍ଞା।
ଆଉ ଋତୁ ଚକ୍ର ଟା ଆଉ।
ଆଜ୍ଞା।
ହୁଁ।
ସବୁ ସମୟ ହିସାବରେ ପରିବର୍ତ୍ତନ ହଉଛି ଆଉ ବର୍ଷା ଖରା ଦିନ ତାପରେ ବର୍ଷା ଦିନ। ତାପରେ ଶୀତ ଦିନ ଏଇ ଟାଇପ ର ହିଁ ଆସିବ।
ହଁ। ଏମିତି ମତେ ଦେଖି ବାକୁ ଗଲେ ସବୁଠୁ ଫେବୃଆରୀ ମାସ ଟା ମତେ ଭଲ ଲାଗେ। କାହିଁକିନା ସେ ଦିନ ଟା ହଉଛି ଖରା ଯାଇଥିବ ଶୀତର ଆଗମନ। ଅ ସରି ଶି ତେଟା ଯାଇଥିବ ଖରାର ଆଗମନ ଟିକେ ଥିବ ଆଉ ଅଳ୍ପ ଟିକେ ଥଣ୍ଡା ହଁ ଫେବୃଆାରୀ ମାସ ଟା ଭଲ ଲାଗେ ସେ ଶୀତ ସରି ସରି ଯାଉଥିବ ଅଳ୍ପ ଅଳ୍ପ ଟିକେ ଖରା ହେଇ ହେଇ ଆଉଥିବ।
ଆଜ୍ଞା। ସେ ଟାଇମ ରେ ବି ଶୀତ କରୁନଥିବ କି ଗରମ ହଉନ ନଥିବ। ସେ ଭଲ ଲାଗେ ସେଇ ଟାଇମ ଟା ବି।
ସେ ଫେବୃଆାରୀରେ ଯୋଉ ବାହାଘର ଗୁଡା ଥାଏ ବି ଭଲ ଲାଗେ।
ଆଜ୍ଞା। ଆଉ ଆପଣ ଆପଣ କପଡା ଫପଡା କିଣାକିନି କରନ୍ତି ଅନଲାଇନ ରେ ନା ଅଫଲାଇନ ରେ କିଣାକଣି କ କର
ହଁ ଅନଲାଇନ କରେ ଅଫଲାଇନରେ କରେ। ଅନଲାଇନ କରେ ସେ ଆମଜନ ଫ୍ଲିପ କ ମେସୋ ମିତ୍ରା କରେ ହଁ
ଆଜ୍ଞା। ଆଉ ଆପଣ ଅନଲାଇନ ଉପରେ ବେଶୀ ବିଶ୍ୱାସ କରନ୍ତି ତାହାଲେ
ନାଇଁ ନାଇଁ ଅଫଲାଇନରେ ବି କରେ ଏବେ ଅଫଲାଇନରେ ରଜକୁ ସବୁ ଯାଇକି ସମସ୍ତିଙ୍କର ଅ ପୁଅ ଝିଅ ସମସ୍ତେ ଯାଇକି ଆଣିଥିଲୁ କିଣିକି ଅଫଲାଇନ ରେ କଲେ କଣ କି ନିଜେ ଟିକେ ଦେଖିବ ଫିଟିଙ୍ଗ ଟା ହେଲା ନା ନାଇଁ ଦେ ଦେଖିବ ମାନୁଛି ନା ନାଇଁ ଦେଖିବ ଆ ସେଇଟା ଟିକେ ଭଲ ଲାଗେ। ଆଉ ଏମିତି କେତେବେଳେ କେତେବେଳେ ଅନଲାଇନରେ ବି କରେ ଆଉ।
ଆଜ୍ଞା। କିନ୍ତୁ ହୁଁ ଅଫଲାଇନରେ କିଣିଲେ କିନ୍ତୁ ଆପଣ କପଡା ଗଲେ ମାନେ କପଡାର ଦେଖିକି ଆଣିବେ ତାର କ୍ୱାଲିଟି କଣ କେମିତି ଅଛି ହଁ
ଦେଖିଲେ କପଡା ଟା କେମିତି କଣ ହେଇଛି ଏ ଅନଲାଇନରେ ଡବା କି କଣ ମନେହେଲା କେତେଟା ଜିନିଷ ପାଁ ପଛ ଫାପଛ ଟେ ଏବେ ମଗେଇଥିଲି। ଆଉ ଏମିତି କଣ ଟିକେ ମଗେଇଦିଏ ଧୂପକାଠି ଆଣିଥିଲି ଏବେ
ଆଜ୍ଞା।
ଖାଲି ତ ଅନଲାଇନ ରେ କିଣିଲେ ହବନି ନା କିନ୍ତୁ ଅଫଲାଇନ ବି କିଣିବା ଅନଲାଇନ ବି କିଣିବା କିନ୍ତୁ ବିସ ଶ୍ଵାସ ଅଧିକ ଅଫଲାଇନ ରେ ଅଛି ଆଉ।
ହଁ ହଁ ନିଜେ ଗୋଟେ ହାତରେ ଦେଖ ଦେଖିକି ଆଖିରେ ଦେଖିକି ହାତରେ ଧରିକି କିଣିବା ଟା ଯୋଉ ଭଲ ଲାଗିବ ଏମିତି ଆଣିକି ଦେଇଦବ ଭଲ ହେଲା ଭଲ ନାଇ ତ ରିଟର୍ନ ମାର।
ହଁ ସେଇଟା ଅସୁବିଧାରେ ମାନେ ବହୁତ ଲୋକ ପଡ଼ିଲେଣି ଫେକେ ପ୍ରଡକ୍ଟ ଆସୁଛି।
ମୁଁ ତ ଥରେ ଏମିତି ଧୋକା ଖାଇଯାଇଛି ମୁଁ ଜାଣିପାରୁନି ଗୋଟେ ଆମୁଁ ଗୋଟେ ଜାଣିପାରୁନି ବାନ୍ଧେଣି ବୋଲି ଗୋଟେ ଆପ ସେ ଗୋଟେ ମଗେଇଥିଲି ବାରଶହ ପଚାଶ ଟଙ୍କାରେ ଗୋଟେ ଶାଢୀ ଟେ ସେ ଅଢେଇଶହ ଟଙ୍କା କୁ ଯୋଗ ନୁହ ସେ ଶାଢୀ ଟା ଆଉ ସେ ତ ଫେକ୍ ପ୍ରଡକ୍ଟ ଯେତେ ଲ ଗ ରିଟର୍ଣ ମାରିଲି ହଉନି ଆଉ ତାଙ୍କର ଅନ୍ୟ କଲ ସମ୍ଭବ ନୁହଁ ଆଉ କଲ ପାଇଁ ସଫିସିଏଣ୍ଟ ପଇସା ନାହିଁ ଏମିତି କହୁଛନ୍ତି ଆଉ କଣ କର
ସେଇଟା ଆମେ ଯେତେ ବି ଅନଲାଇନରେ ମଗେଇଲେ ଆଜ୍ଞା ଅନଲାଇନ ଏଇ ଟାଇପ ର ହିଁ ଆସିବ ଆମର ଆମେ ଦୋକାନରୁ କିଛିଟା ଜିନି କିଣିଥାନ୍ତେ ଆମେ ଯଦି ଜାଣିଥାନ୍ତେ ନା ୟୁଟୁବ ରେ ଆମ ବି ଯାଇକି ପଚାରି କରି ପାରି ଥାଆନ୍ତେ କିନ୍ତୁ ଅନ୍ ଲାଇନ୍ ଏଇଟା ହିଁ ପ୍ରୋବଲେମ ଦେଖଉଛି ଆଉ ଆମେ ଯଦି ବି ମାନେ ଆମେ ଯଦି ଦେଖିକି ବି ମଗଉଛେ ଯଦି ଫେକ୍ଟ ଆଜି କାଲି ତ ସବୁ ମାନେ ମାନେ ଇଏ ବାହାରିଗଲାଣି ପଣ ଯଦି ଫେସବୁକ ରେ ବି ଦେଖିକି ଅନଲାଇନ ମାନେ ଦେଖୁଥିବେ ମେସୋର କିନ୍ତୁ ଫେସବୁକ ରେ ଦେଖିଲା ବେଳକୁ ସେଇଟା ମେସୋ ହେଇନଥିବ ସେଟା ତମେ ଅର୍ଡର କରିଦେଇଥିବ ଦେଖିବା ବେଳକୁ ସେଇଟା ଫେକ ଆସିବ ମୋର ବି ଏମିତି ହେଇଛି ଆଗରୁ ମୁଁ ବି ଅନଲାଇନ୍ ଅର୍ଡର କରିଥିଲି ମୁଁ ଶାଢୀ ଅର୍ଡର କରିଥିଲି ମୋର ଆସିଲା ଜିନ୍ ପ୍ୟାଣ୍ଟ ଆସିଲା ପୁଣି ପୁରୁଣାଟା ଆଉ ତାପରେ ରିଟର୍ଣ ବି ମୋର ଆଉ ହେଲାନି କାହିଁକି ନା ମୋର ରିଟର୍ନ ପ୍ରୋସେସିଂ ରେ ହିଁ ଥିଲା ମୋର ଗୋଟେ ଥର ପାର୍ସଲ ପଳେଇ ଆସିଥିଲା ତାପରେ ପୁଣି ଯେତେବେଳେ ଡେଲିଭରି ପୁରା କମ୍ପଲିଟ ହେଇଗଲା ପୁଣି ଆଉ ଗୋଟେ ପାର୍ଶଲ ଆସୁଛି ଏଇ ଟାଇପ ର ହିଁ ମାନେ ମୁଁ ଠକାମିରେ ପଡିଥିଲି ଏ ରିଟର୍ନ ହେଲାନି କି ମୁଁ ପଇସା ବି ଆଉ ମାନେ ମୁଁ ପାଇ ପାରିଲିନି
ହଁ ହୁଁ ନାଇ ମୋର ବାରଶହ ପଚାଶ ଟଙ୍କା ଗୋଟେ ଥର ଏମିତି ହେଲା ମୁଁ ଦୁଇ ଦିନ ଖଣ୍ଡେ ମନ ଦୁଃଖ କଲି ଏତେ ବାରଶହ ନେଲେ କିଛି ନାହିଁ ଏଁ ଜିନିଷଟା ଟିକେ ଭଲ ହେଇଥାନ୍ତା ସେ ଶାଢୀଟା ଏତେ କଦର୍ଯ୍ୟ ଶାଢୀ ଟା ଭଲ ଲାଗିଲାନି ଆଉ
ଆଜିକାଲି କ୍ୟାଟଲଗ ବି ଦେଖେଇ ଦଉଛନ୍ତି ଶାଢୀ ସେଇ ହିସାବରେ ନଥିବ କିନ୍ତୁ ପ୍ରିଣ୍ଟ କେମିତି ଦେଖିବୁ ଯେ ଆମେ ପୁରା ମାନେ ହଁ ଆଜ୍ଞା ମାନେ ପ୍ରିଣ୍ଟ ଗୋଟେ ପ୍ରକାରେ ଥିବ ଦେଖିଲା ବେଳକୁ ସେ ଆସିଲା ବେଳକୁ ପାଖକୁ ତମେ ବି ମିଶେଇଲେ ବି ସେ ମିଶୁନଥିବ ସେଇ ଟାଇପରେ ହିଁ ଆସୁଛି ଏବେ
ହୁଁ
ସେଥିପାଇଁ ଆମେ ଏକ୍ଚୁଲି ଆମେ ଅଫଲାଇନ ହିଁ ଚୁଜ କରିବା ଦରକାର ମାନେ ଦେନ୍ ଯଦି ଆମକୁ ଯେତିକି ମାନେ ଯୋଗଉଛି ଆମକୁ ଯେତିକି ସାହାଯ୍ୟ କରୁଛି ଅଫଲାଇନ ଆମେ ଅନଲାଇନ କଲେ ଆମକୁ ସେ ଟିକେ ହବନି ଟିକେ ଅଫଲାଇନ କି ଅଧିକ ଗୁରୁତ୍ଵ ଦବା କଥା ଆଉ
ହୁଁ
ଅନଲାଇନ ଅପେକ୍ଷା ଆଉ
ହଁ ଅଫଲାଇନ ଟା ଭଲ ନିଜେ ହାତରେ ଧରିବ ଆଖିରେ ଦେଖିବ ଜିନିଷ ଟା ଆଣିବ
ଆଜ୍ଞା ଆମର ତ ଏପଟେ ଅନଲାଇନ ରେ ମଗେଇ ଦଉଛନ୍ତି ପ୍ରାୟ ଲୋକ ଖରାପ ପଡିଲେ ବି ବାଧ୍ୟ ହେ ମାନେ ଏତେ ବା ଗାଁ ପଟରେ ହେଲା ଆମର ସେମାନେ ଯଦି ବି କପଡା ଖରାପ ହେଲା ହଁ ଦିହ ରଖିଦବା ଯାହା ଆସିଛି ଆଉ ସେମାନେ ଏଇଟାଇପର ଭାବିକି ରଖି ଦଉଛନ୍ତି ଆଉ କଣ କରିବେ ସେମାନେ ବି ରିତର୍ଣ୍ଣର ଜାଣିିନଥାନ୍ତି ନା ପ୍ରାୟ କେମିତି କଣ ହୁଏ ଇଏ ସି ହଁ ମାନେ ରଖି ଦଉଛନ୍ତି ଏଇଆ ଭାବିକି ଆଉ
ମୁଁ ବନେଇନି କିନ୍ତୁ ଅଫଲାଇନ୍ ଟା ଭଲ ଏ ଅନଲାଇନରେ ଆଣିବା ଏମିତି ଅଳ୍ପ ମାମା ଗୋଟେ ଭିତରେ ଗୋଟେ କଣ ଏମତି ଆଣିବ କ କପଡା ମେଟେରିଆଲ ଜମା ଆଣିବା କଥା ନୁହେଁ
ଅଲଗା ଜିନିଷ ଉପରେ ଦେଖିବ ଯୋଉଟା ମାନେ ରେଟିଙ୍ଗ ଭଲ ଦେଖେଇଥିବ
ଅନଲାଇନ ରୁ କିଛିଟା ଜିନିଷ ଆଣିଛି ଏଇ ଯୋଉ ପାମ୍ ପଛକ ଆଣିଥିଲି ଆସନ ଏମିତି ପାରେ ଏମିତି କାର୍ଟ ଫ ସେ ସବୁ ଭଲ ପଡିଛି କିନ୍ତୁ ଗୋଟିଏ ଗୋଟେ ଫେକ ପ୍ରଡକ୍ଟ ମୁଁ ଜାଣି ପାରିଲି ମାନେଖିବି କହିଲି ଏଇଟା ଗୋଟେ ପ୍ରଡକ୍ଟ ନୁହଁ ମତେ ପୁଅ ମନା କଲା। କହିଲା ମମି ଆଣନି ଆଣନି ଏ ଯୋଗୁଁ ମୁଁ ତା କଥା ମାନିଲିନି ଆ ବଢିଆ ଲାଗୁଛି ସମ୍ବଲପୁରୀ ଭଳିଆ ଦେଖା ଯାଉଛି କହିକି ନେଇଆଇଲି ଏତେ ଠକାମିରେ ପଡିଲି। ଜଣଙ୍କ କଥା ସେ ଯେତେ ଚେଷ୍ଟା କଲା ରିଟର୍ଣ ହେଇ ପାରୁନି ଆଉ କଣ କରିବା ଆଉ ମନଟା ଭାରି ଦୁଃଖ ହେଇଗଲା।
ସେ ରାମେ ଯ
ମେ ସେଇଟା ମୁଁ ଗୋଟେ ଏମତି ସେ ସେଇ ଗୋଟେ ଆପ ରୁ ନେଇ ଆସିଥିଲି ଯୋଉ ଫେକ ଆଇଡି ସେଇଟା ଫେକ ଆପ। ଫେକ ଆପ ଖୋଲିକି ଏମିତି କରୁଛନ୍ତି ଦେଖେଇ ଦଉଛନ୍ତି ପାଟ ଶାଢୀ ଦେଖେଇ ଦଉଛନ୍ତି ପାଟ ଶାଢ଼ୀ ଦଉଛନ୍ତି କନା ଧଡି ଏମିତି ଭଳିଆ ଆଉ
ଆଜ୍ଞା ଆମର ତ ବିଭିନ୍ନ ପ୍ରକାର ବାହାରି ଗଲାଣି ଅନଲାଇନ ଆପ ଯାହାବି ମାନେ ତମେ ଗୋଟେ ଭଲ ଦେଖିକି ଭଲ ଜିନିଷ ମଗେଇଲା ବେଳ ସେ ଫେକ ଆସିବ କାରଣ ସେ ଆପ ଗୋଟେ ଏବେ ନୂଆ ନୂଆ ସବୁ ଦୁନିଆ ବାହାରିଲାଣି।
ହଁ।
ମୁଁ ଗୋଟେ ଅଲଲାଇନରେ ମଙ୍ଗଳସୂତ୍ର ଯୋଉ ନେମ୍ ନା ଲେଖା ଵାଲା ଯୋଉଟା ଆମର ସେଇଟା ଦେଖେଇଥିଲା ଏତେ ସୁନ୍ଦର ଦେଖା ଯାଉଛି ଆଣିଲା ଏତେ ତ ଖରାପ ହେଇଛି ମାନେ ତାର ରିଟଣ୍ଣ ମୁଁ କଣ କେମିତି ଜାଣି ପାରିଲିନି ଗୋଟେ ଗ୍ଲାମର ଏଜି ଗୋଟେ ଆସ୍ପ ଥିଲା ନା କୁଆଡେ କଣ କରିବି ବୋଲି ମୁଁ ଜାଣିପାରିଲି ବାଧ୍ୟ ହେଇକି ତାକୁ ରଖିଲି ମାନେ ଆଉ କିଛି କରିପାରିଲିନି ନା। ଜୁଲେରୀଟା ମୋର ପୁଣି ଛିଡା ଆସିଥିଲା। ମଙ୍ଗଳସୂ୍ତ୍ରଟା ବାଧ୍ୟ ହେଇକି ରଖିବା କଥା
ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା।
ଆଜ୍ଞା ମୋତେ ବି ଭଲ ଲାଗିଲା ଥ୍ୟା ନମସ୍କାର।